ହାଲୋ।
ହଁ।
ଏତେ ସମୟ ରିଙ୍ଗ ହେଲା ଆଉ ଉଠଉନୁ।
ହୁଁ।
ହଁ ଆଉ କଣ କରୁଚୁ?
ହଁ ଏଇଠି ବସିଛି ଯାଉଛି ରୋଷେଇ କରିବି ଆଉ।
ହଁ ଆଜି କ ରୋଷେଇ ହବ?
ହଁ ରୁଟି, ଭଜା, ଜହ୍ନି ଭଜା। ଆଉ ରୁଟି ଆଉ
ଉଁ ହଁୁ ଆଉ ପିଠା ପିଠି ଆଜି ହବନି?
ନା ପିଠା ପିଠି ପିଠଉ ବାଟିନେଇ ଏରା ସେ ଗ୍ରାଇଣ୍ଡର ଟା ଖରାପ ହେଇଛି ପିଠା ପିଠି କରୁନି ସେଇ ରଜରେ ଯାହା ହେଇ ଥିଲା ଆଉ।
କି କି ପିଠା ଜାଣିଚୁ ମୁ କହନି।
ମୁଁ କଣ ସିଏ ସିଝା ପିଠା ଆଉ ସେ କାକରା ପିଠା ଏଇଆ ଆଉ।
ହୁଁ ହୁଁ ଆଉ
ସିଜା ପିଠା ହଁ ଚକ
ନା ମୁଁ କହିଲି ଚକୁଳି ପିଠା କରିପାରିବୁ ନା?
ହଁ
ବିରି, ଚାଉଳ ବାଟିକି ଗୋଳେଇକି କରିିପାରିବୁ ନା?
ହଁ
ଆଉ ସିଝା ପିଠା କରିଦବୁ, କାକରା ପିଠା କରିଦବୁ, ମଣ୍ଡା ପିଠା?
ହଁ, ହଁ ମଣ୍ଡା ପିଠା କରିପାରିବି ତୁ କେମିତି କରୁଛୁ ତମ ଆଡେ ମତେ କହୁନୁ?
ଆଉ ସେଇ ତ ମଣ୍ଡା ପିଠା ଚାଉଳ ଭେଦେଇଦେଲୁ ଫାଷ୍ଟ ପାଣିରେ ଚାରି ଛଅ ଘଣ୍ଟା ଭେଦି ଗଲା ତାପରେ ତାକୁ ଛାଙ୍କି ଦେଇକି ଚୁନା କରିଦବୁ ଚାଉଳକୁ। ଉଁ ତାପରେ ପାଣିରେ ପାଣି ଦବୁ ପାଣି ଟିକେ ଉଷୁମ ହେଲେ ଚାଉଳକୁ ପକେଇକି ଜନ୍ତିବୁ ଲୁଣ ପକେଇକି ତା ଦେହରେ ଜନ୍ତିଲୁ ତା ଦେହରେ ବି ଟିକେ ଚିନି ଦେଇଦେଲେ ଭଲ ଖଳିଟା ମିଠା ହବ। ନହେଲେ ନଦେଲେ ବି ଚଳିବ ତାକୁ ତାପରେ ଯେମିତି କାକରା ପିଠା କରୁଚ ସେମିତି କରିବୁ। ପୁର ଭାଜିଥିବୁ ନଡ଼ିଆ ଛେନା ତାକୁ ପୁର କରିଥିବୁ ତାର ମଝିରେ ଦେଇକିଣି ତାକୁ ବାମ୍ଫ କରିବୁ ଆଉ କଣ ବାମ୍ଫ କରିଦେଲେ ହବ ମଣ୍ଡା ପିଠା ଆଉ ମଣ୍ଡା ପିଠା ଠେଇ କଣ ଅଛି କିଛି ତ ନାହିଁ।
ହଁ
ହୁଁ ମଣ୍ଡା ପିଠା ଗଲା ଇଟିଲି ପିଠା ତ ଜାଣିଥିବୁ ଇଟିଲି କରିପାରିବୁ।
ଆ ଇଟିଲି ଚ୍ଛାଞ୍ଚ ଅଛି କରିଦିଏ ଆଉ।
ହଁ ଆଉ ଗେଟେଇ ପିଠା?
ନା ସେଇଟା ବି ଜାଣିନି। ଆଇ ଇଟିିଲି ଭ ଅଛି ନା ଇଟିିଲିଟା ଗୋଟେ ନରମ ହବା ପାଇଁ ଜାଣିଚୁନା ଏଠି ଆମର କେମିତି ଇଟିଲ କରନ୍ତି କହନି ଇଟିଲି ଟା ଆମର ନରମ ହବା ପାଇଁ କି ଯେତିକି ବିରିଚାଉଳ ବାଟିଥିବୁ ତାର ତା ସହିତ ଟିକେ କିଛି ମେଥି ପକେଇ ଦବୁ ବତୁରେଇ ଦବୁ ହେଲା ହଁ ମେଥି ପକେଇଦବୁ ଆଉ ଚୁଡା ବି ଚୁଡା ବି କପେ କନ୍ତର ପକେଇ ଦବୁ। ଅଲଗା ତାକ କୁ ନରମ ମାନେ ଚୁଡା ଟା ଅଲଗା ବତୁରେଇ ଥିବୁ ମେଥି ଟା ଅଲଗା ବତୁ ବିରି ଚାଉଳ ଅଲଗା ବତୁରେଇବୁ ବୁଝିପାଇଲୁ ତାକୁ ବିରି ଚାଉଳ ବାଟିବୁ ଆଉ ସେ ସେ ଚୁଡ଼ା ଟା ବି ତା ଦେହରେ ବାଟିିଦେଲେ ହବ। ଆଉ କିନ୍ତୁ ମେଥି ଟା ଅଲଗା ବାଟିକି ତା ଦେହରେ ଗୋଳେଇବୁ ଗୋଳେଇବୁ ଟିକେ ଅଳପ ଚିନି ଦେଇ ଲୁଣ ତା ଦେହରେ ଗୋଳେଇଦବୁ ଆ ସେମିତି ପୁର ଦେଇକି କଲେ ବି ହବ। ମାନେ ଇଟିଲି ଦବୁ ତା ଉପରେ ବି ପୁର ଥୋଇଦେଲେ ବି ସେଇ ଇଟିଲିପୁର ହେଇଯିବ।
ହଁ ଇଟିଲିରେ ପୁର ଦେଇକି ବି କରନ୍ତି।
ହଁ
ହୁଁ ଆଉ ଗେଟେଇ ପିଠା ଟା ଏଥରକ କରିମି ବୋଲି ମୁଁ ତ ହେଇ କରିପାଇଲି ନେଇ ସେ ସବୁ ବେ ବେତାଳିଆ କରିଦେଲେ ଆଉ। ଉ ପିଲେ ଗେ ଗେଟେଇ ପିଠା ଖାଇବାକୁ ମନ କରିଥିଲେ। ମୁଁ କରିପାଇଲି।
ମୋତେ ଯେ ମୁଁ ସେ କେବେ ମୁଁ ସେ ଗୋଟେଇ ଫେଟେଇ କିଛି କରେ କରିଜାଣିନି।
ଗେଟେଇଟା କିନ୍ତୁ ଭଲ ଲାଗେ।
ଏଇ ଯେମିତି ଷରେ କେମିତି କରଟ ଯିବନା
ଉଁ ସିଏ ତ ଗଇଁଠା ହବ ଇଏ ଗେଟେଇ କଣ ହବ କହନି ଏ ବିରି ଚାଉଳକୁ ଭେଦେଇ ଦେଲେ ନା ବାଟିଦବେ କିନ୍ତ ଜା ନ୍ତୁ କେମିତି କାଠୁଆ କାଠୁଆ କରିକି ପାଣି ଏତେ ଦବୁନୁ ଖାଲି ଜଷ୍ଟ ଟିକେ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଦେଲି ସେ ଟିକେ ରହିଗଲେ ଆଉ ଟିକେ ଫୁଲିକି ଯେମିତି ଆମର କରନ୍ତି ଏଣ୍ଡୁରିଆଣ ହେଲା ସେଇଭଳିଆ। ଏଣ୍ଡିରୁ ଆଣ ଭଳିଆ ହେଇଗଲା ଉଁ ତାପରେ କଣ କରୁ ପାଣି ବସେଇ ଦବୁ ପାଣିଟା ଗବ ଗବ କି ଫୁଟିବ ପାଣି ଟା ଯେତେବେଳେ ଫୁ ଫୁଟିବ ଏଇ ଆଣଟାକୁ କଣ କରିବୁ ହାତରେ ଏମିତି ଧରିକି ଗେଟାଳିଆ ଗେଟାଳିଆ କରିକି ଛାଡି ଦବୁ। ପାଣିରେ ପାଣିରେ ଛାଡ଼ିଦବୁ ଫିଟିବନି। ଜମା ଫିଟିବନି ସେ ବାନ୍ଧି ହେଇକି ଗୋଲ ଗୋଲ ହେଇଯିବ। ଗୋଲ ହଉ ଲମ୍ବା ହଉ ଯାହା ଯେମତିକା ହବ ଆଉ କଣ। ହବ ତାକୁ ଚଟୁରେ ଘାଣ୍ଟି ଦବୁ କି କିଛି ସମୟ ପରେ ସାଙ୍ଗେ ସାଙ୍ଗେ ଘାଣ୍ଟିଲେ ଗୋଳେଇ ହେଇଯିବ ଟିକେ ସିଝିଗଲା ବେଳେ ତୁ ଦେଖିବୁ ତାପରେ ଘାଣ୍ଟି ଦବୁ। ଘାଣ୍ଟି ଦେଇକି ଆଉ ସେଇ ଯୋଉ ଆଣ ଦିହରେ ତ ନଡିଆ ଦେଇଥିବୁ ତା ଦିହରେ ହଁ ନଡିଆ ଦେଇଥିବୁ ଆଉ ନଡିଆ ଦବା ଦରକାର ନାହିଁ ତା ଦେହରେ ଯଦି ତୁ ପାରିକୁୁ କ୍ଷୀର ଦବୁ ନହେଲେ ଅମୁଲ ଦବୁ ଯାହା ଦବୁ। ଦେଇକିଣି ଚିନି ଦବୁ ମିଠା ମିଠା ଦେଲୁ ମିଠା ଦେଇକିନି ଟିକେ ଅଳେଇଚ ଦେଇଦବୁ ତେଜପତ୍ର ଟେ ପକେଇ ଦବୁ ସଇଲା ଆଉ ସେଇଭଳିଆ ସେଇ ଯୋଉ କହୁଛୁ ଗଇ ଠା ଭଳିଆ କିନ୍ତୁ ଇଏ ଏଇଭଳିଆ ବିରି ଚାଉଳରେ ସେଇଟା ଖାଲି ଚାଉଳରେ ଆଉ କଣ
ହଁ ହଁ। ସେମିତି ସେ ବଉଳ ଖିରି ଯେ କରନ୍ତି ଅହୋ।
ଟିକେ ଝୁଳିଆ ଝୁଳିଆ କରିଦବୁ ଭଲ ଲାଗିବ ଖାଇବାକୁ।
ଅ ଆଉ ସେଇଟା ମୁଁ କେବେ କଲେ ସେଇ ବଉଳ ଗଇଁଠା କରେ କ୍ଷୀର ଟିକେ ମୁ ଅଧିକ ଦିଏ କ୍ଷୀର ଦେଲେ କଣ କି ପୁରା ଛୋ ଟ ଏଇଟା ଟିକି ଟିକି କରେ ପୁରା ହେଲା ବଡ ବଡ କଲେ ବଡ ଥିଲେ ଛୁଆ ପିଲା ଖାଇବେନି ସେଇ ବଡ ଟିକେ ଟିକେ କରିବି ସେଇଟାକୁ
ଘାଣ୍ଟିବେ ଖାଲି ଆଉ ସେଇ ଯୋଉ ଖଳି କରିଦେବି ସେଇଥିରେ ପାଣି ଦେଇଦେବି। ସେଇଟା ଫୁଟିଗଲେ ଏଇଟା ଖାଲିକି ବେତାଳିଆ କରି ପକେଇଦେବେ ଆଉ କ
ହୁଁ ଆଉ ସେଇଭଳିଆ ଆଉ ତାପରେ ରହିଲା ଏଣ୍ଟୁରି ପିଠା। ଏଣ୍ଡୁୁରି ପିଠା ତ ଜାଣିଛୁ ନା କଣ
ଆଉ ତୁ ତ ଜାଣିଛୁ ତଥାପି କରୁନୁ।
ଏଣ୍ଡୁରି ପିଠା ସେମିତି ବିରି ଚାଉଳ ପକେଇଲୁ। ଉ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରିଦବୁ ବିରିକି ଗ୍ରାଇଣ୍ଡିଙ୍ଗ କରିଦବୁ ଆଁ ତାକୁ କୁ ବିରି ଚାଉଳକୁ ଗୋଳେଇ ଦେଲୁ ଗୋଳେଇକି ରଖି ରଖିଲୁ ଦି ଚାରି ଘଣ୍ଟା ସେ ଫୁଲିଗଲା। ତାପରେ ତୋର ପୁର କରିଥିବୁ ନଡିଆ ଛେନା ନ ଏମିତି ତୋର ପୁର କରିଦେଲୁ। ତା ଦେହରେ ଗୁଡ ଦେ ଚିନି ଦେ ଯାହା ଦେବୁ ତୋ ପସନ୍ଦରେ ଦେଲୁ ତାକୁ ପୂୁର କରି ରଖିଲୁ ଆଉ ତାପରେ ଇଏ ଯୋଉ ପିଠଉଟା ଫୁଲି ଯାଇଥିବ ଫୁଳି ଯଗଲା ପରେ ତୋର କଦଳୀ ପତ୍ର ନା ହଳଦୀ ପତ୍ର ହଳଦୀ ପତ୍ର ଧୀରେ ଦେଇକିନି ତା ମଝିରେ ପୁର ଦେଇକିନି ତାକୁ ଏମିତି ଭାଙ୍ଗ କରିକିନି ତାପରେ ସିଝେଇବ ଆଉ ତୁ ଇଟିଲିରେ ସିଝଉ ନା କପଡା ଫପଡା ବାନ୍ଧିକି ନା ପାଛିଆରେ କୋଉଥରେର ଯୋଉ ଥରେ ସିଝେଇ?
ନା ସେଇ ତିନିଶାତରେ ସୋ ସେ ସାଞ୍ଚଟା ଥୋଇଦ ତାପରେ ଥୋଇଦିବେ ଆଉ
ହଁ ହେଲା ଆଉ କଣ ସିଝେଇ ଦେଲା ପରେ ହେଲା ପିଠା ଆଉ।
ହଁ ସେଟା ଆମର ଇୟଡେ ବି ଇଆଡେ ବି ସେଇ ଯୋଉ ଇଏ ଖସା ପୁର ଦିଅନ୍ତି। ଆଉ ସେ ଯୋଉ କଣ ତ ବୁଟ ଡାଲିକି ତାକୁ ଭାଜିକି ମାନେ ବତୁରେଇକି ତାକୁ କଣ କରେନା ମସଲା ହାରିକା ଦେଇକି ଟିକେ ଦର ଦର ଛେଚା କରିକି ତାକୁ ବି ପୁର ଦେଇକି କରନ୍ତି ହେଲା।
ହୁଁ ହୁଁ।
କଦଳୀ ପତ୍ର ଏଇି ଯୋଉମାନେ ନ ଖାଇଲା କଦଳୀ ପତ୍ର ଦେଇକି।
ହଁ କଦଳୀ ପତ୍ରରେ ବି ହୁଏ ଆମ ଆଡେ ବି କଦଳୀ ପତ୍ରରେ କରନ୍ତି। ଆଉ ଏ ଓଉ ପତ୍ରରେ ବି ଏପଟରେ କରିଦିଅନ୍ତି।
ହଁ।
ଓଉ ପତ୍ର ଗୁଡା ସେମିତି ଲମ୍ବା ଲମ୍ବା ବଡ ବଡ ତା ଦିଅରେ ବି କରିଦିଅନ୍ତି। ହଳଦୀ ପତ୍ର ନ ପାଇଲେ କଦଳୀ ପତ୍ରକୁ ଏତେ କାଟିକି ଇଏ କରିବା ଅପେକ୍ଷା ଓଉ ପତ୍ର ନେଇ ଆସିବେ ଧୋଇକିନି ଟିକେ ତାକୁ ଖାଲି ସେଇ ଇଟିଲ ଛାଞ୍ଚ ଉ ଉପରେ ଥୋଇଦେବେ ସେ ଟିକେ ନରିମି ଯିବ ସେ ଟିକେ ନୁହେକି ଟାଉଁସିଆ ଟାଉଁସିଆ।
ସେ ତ ଆଉଛ ତ ସେ ସବ ପତ୍ର ଯେମିତି କଦଳୀ ପତ୍ର ଟା ଫାଟିଯିବନି ସେଇଟା ଏ ତା ଉପରେ ଥୋଇ ଦିଅନ୍ତି ବାମ୍ପ ଟିକେ ପଡିଯାଇ
ବାପ ପଡିଯାଏ ଟିକେ ନରିମ ଯିବ ନରିମ ଗଲେ ତାକୁ କଣ କରନ୍ତି ସେ କଉ ପତ୍ରରେ ବଢିଆ ଆଉ ଏଣ୍ଡୁରି ପିଠା ସେ ଏମିତି ଲମ୍ବା ଲମ୍ବା। ହଁ ଲମ୍ବା ଲମ୍ବା ପତ୍ର ତ ଆଉ ସେ ମଉଳି ଗଲା ପରେ ତ ବଢିଆ ହବ କିଛି ଫଟା ଫଟି କିଛି ନାହିଁ। ଲମ୍ବା ଲମ୍ବା ପିଠା ଆଉ ହୁଁ। ଆଉ ସେଥିରେ ବି କରନ୍ତି। ଏମତି ଆଉ ଆଉ ବାକି ରହିଲା ଆଉ କି ପିଠା ଉଁ ଆରିସା ପିଠା ଆରିସା ପିଠା ଜାଣିଛୁ ନା।
ହଁ ତ ବି ତ ଜାଣିଛି କେବେ କରିନି। ଆଉ ମତେ ସେଇଟା ହଉନି ଆଳସା ପିଠାଟା।
ମୁଁ ଏ ବା କାଲି କରିଥିଲି ଆରିଚା ପିଠା ଆଉ ଝିଅ ତାର ନେଇଗଲା ହଷ୍ଟେଲ କ ଆଉ ଘରେ ଆମର ଯୋଉ ମା ହେଇଥାକୁ ସବୁ ଅଳ୍ପ ମୋତେ ତ ଜର ହେଇଥିଲା ମୁଁ ଦେହଘରାବ ଆଉ ସେଇଠୁ ତାକୁ
ହଉ ଆଉ ଥରେ ପଛରେ କରିଦବୁ କଣ ତ
ହଁ ଏଇ ଛୁଆ ଖାଇବେି ବୋଲି ଆମ ପୁଅ କହିଲା ମୋ ପାଇଁ କୋ ଜମା ରଖିଲୁନୁ। ମୁଁ କହିଲି ହେ ମୁଁ ତ ଏତିକି ଜମା କରିଥିନି ସେ ନେଇଗଲା ନେଇଯାଉ। କରିବା ଆମେ ପଛରେ ଟିକେ ଦେହ ଭଲ ହେଇଯିବ ହଉ।
ହଁ ଦେହ ଭଲ ଭଲ କରିବ ଆଉ।
ହୁଁ।
ସେଇ ଯୋଉ ହ କଣ୍ଟି ଗୁଡ ଟା କଣ କଳସୀ ଗୁଡ ନା ଏଇ ଦବା ଗୁଡ
ନା ଇଆଡେ କଳସ ଗୁଡ ମିଳୁନି ସେଇ ଡବା ଗୁଡ।
ଆଁ ଫଡ
ଇଆଡେ ଦୋକାନୀ ସବୁ ରଖୁଚନ୍ତି ଡବା ଗୁଡ କଳସ ଗୁଡ ମିଳିବ ଯେ ଗଲେ ଟାଉନ୍ ଫାଉ ଏ କୁଆଡେ ଗଲେ ବଜାର୍ ଫଜାର୍ ସେଆଡୁ ନେ
ହଁ ସେ ଆମର ଇଆଡେ ସେଇ ଆଁ ପଳସୀ ଗୁଡା ଆସୁଥୁଲା ଏବେ ଆଉ ଆସୁନି। ସେ ସେଇ ଡବା ଆ ଗୁଡ ଆଣିକି କରା ହୋଉଚି ଆଉ।
ହଁ।
ହଁ ସେ ଆ ଆରିସା ପି ଚାଟେ ଛୁଆମାନୋନେ ଖାଇବା ପାଇଁ ଭଲ୍ ପାଆନ୍ତି। ଆ ମତେ ସେରା ଆସେନି। ସେ ଆସିବ ସବୁ କରିପାରେନେ ଓ ହୋ ହୋଉ ହୋଉ।